ଭଲ ଅଛି
ହଁ ଏଇ କହୁଥିଲି କି ଏଇ ଯୋଉ ବର୍ଷା ଏବେ ବର୍ଷା ପାାଗ ଉଠୁନି ଏ ତମ ଆପଣଙ୍କ ସେପଟେ ଯୋଉ ଏରିଆ ପଟେ ଆପଣଙ୍କ ଯୋଉଠି ଅଛନ୍ତି ସେପଟେ କେମିତି କଣ ଆସୁଛି ବର୍ଷା ସକାଳେ ହଉଛି। ନାଁ ସନ୍ଧ୍ୟା ବେଳେ।
ନାଇଁ ଉପର ଭଳିଆ ସନ୍ଧ୍ୟା ଭଳିଆ ହଉଛେ
ହୁଁ ଆମର ତ ସେଇଆା ହଁ ଆମର ତ ସେଇ ଘଡ଼ଘଡ଼ ବର୍ଷା ବର୍ଷା ପବନ ବିଜୁଳି ହଉଛି ଆଉ ତାପରେ ଲାଇନ୍ କାଟି ଦଉଛି ବହୁତ ଅସୁବିଧା ହଉଛି କି ଯେଉ ବର୍ଷା ହେବା ଫଳରେ କଣ କଣ ସୁବିଧା ହେଉଛି ଟିକେ କହିଲେ।
ବର୍ଷା ଫଳରେ ବହୁତ ସୁବିଧା ହଉଛି ବିଲ ବାରି କାମ ହବ ଫସଲ ହବ ନାଇଲେଉ ପାଣି ପୁଅ ପୋଖର ସୁ ଖି ଯାଇଥିଲା ପାଣି ହବ
ଆଜ୍ଞା ଯୋଉ ଲୋକ ପାଣି ପାଇଁ ଯୋଉ ଅସୁବିଧା ହଉଥିଲେ ସେ ପାଣିର ସୁବିଧା ହେଇଯିବ ଆଉ ଏତେ ଦିନରୁ ଯୋଉ କହନ୍ତିନି ଚାାତକ ଭଳିଆ ଅନେଇଥିବେ ଲୋକମାନେ ପ ସେପକି ସମସ୍ତେ କେବେ ବର୍ଷା ଆସିବ? ଆଉ ଏ ଗରମ ଗରମ ଯୋଉ ହଉଛି ଅସହ୍ୟ ଗରମ ତାକୁ ଟିକେ ଥଣ୍ଡା ମିଳିବ ବର୍ଷା ହେଲା ପରେ ପାଗ ଟିକେ ଶୀତଳ ଥଣ୍ଡା ହେଇଯାଉଛି ନ କି ମ୍ୟାଡ
ହଁ ଗରମ ସହିହଉନଥିଲା ଗରମ
ଆଜ୍ଞା। ବର୍ଷା ହେଲା ଆଜ୍ଞା ଏବେ ସନ୍ଧ୍ୟାବେେଳେ ଏବେ ଥଣ୍ଡା ଲାଗୁଛି ନ କି?
ହଁ।
ହେଲା ପରେ ଆଉ ମାନ ଯେଉଁ ବର୍ଷା ହେଲା ଏ ଯେଉଁ ଚାଷୀମାନେ ଯେଉଁ ଚାଷ କରୁଛନ୍ତି ଏବେ ବର୍ଷା ଋତୁରେ କଉ କଉଁ ଚାଷ ହବ ଆମର
ଧାନ ସବୁ ଫସ୍ ହେଇପାରିବ କାକୁଡି ଜହ୍ନି।
ହଁ। ପନିପରିବା ଯାହା ରହିଲା ଝୁଡଙ୍ଗ ଆଜ୍ଞା ଆପଣ ମାନଙ୍କୁ କଣ ଲଗାନ୍ତି? ଆପଣମାନଙ୍କୁ କଣ ଫସଲ କରନ୍ତି।
ଆମର ବିଲରେ ଧାନ ହୁଏ ଧାନ ଚାଷ ତାପରେ ବାରିରେ ବି ଲଗା ହୁଏ ଜହ୍ନି କାକୁଡି ଭେଣ୍ଡି ବୋଧି
ହଁ ସେ ପନିପରିବା ନିଜେ ଉପଦନ କରିକି ଖାଆନ୍ତି ଆଉ ସେଇଟା ଭଲ ଆମ ଁ ମ୍ୟାଡ଼ ଆମ ଧାନ ଗେଣ୍ଡି ଚାଷ ହୁଏ ନା ମୁୋ ଶ୍ଶୁର ଆମର ତ ଚାଷୀ ଘର ଆଉ ଯେତିକି ବିଲ ଅଛି ଆମର ସେତିକି ଆମେ ଚାଷ କରିକି ଯେତିକି ଚାଉଳ ହୁଏ ଆ ଆମର ବର୍ଷ ଯାକ ଅ ମାନେ ଗୋଟେ ପରିବାର ଖାଇଦଉ ହେଲା
ହୁଁ।
ଆମ ଧାନଟା କିଣିଥିବେ ନା ଆମ ଶ୍ୱଶୁର ଧର ପୂର୍ବବର୍ଷର ଯାହାଥିବ ତା ବିହନ ରଖିଥିବେ
ହୁଁ।
ବିହନ ଆମର ଅଛି ଏବେ ଯେଉତେବେଳେ ରଜ ଟାଇମ ଆସିଲା ତା ପୂର୍ବରୁ ପାଗ ଯେତେବେଳେ ଟିକେ ଉଷୁମ ଥିବ ମାନେ ବର୍ଷା ଏମିତି ସନ୍ଧ୍ୟାବେେଳେ ହବ ସକାଳୁ ଛାଡିଯିବ ଏମିତିଉ ହୁଏ ମାନେ ଦିନରେ ମାଟି ଟା ଉଷୁମ ଉଷୁମ ପାଇଲା ଆଉ ରାତିରେ ପାଣି ପାଇଲା। ଟିକେ ବହୁତ ମାନେ କଣ ହଁ ମାଟି ତା ବ ସେ ଉର୍ବର ହେ ହଁ ଉବ ହେଇଯାଏ ସେଠୁ କଣ ହୁଏ ନା ସିଏ ଫାଷ୍ଟ ଖତ ଲଗେଇ ଦିଅନ୍ତି ତାପରେ ହଳ କରିଦିଅନ୍ତି ମାନେ ହଳ କ କରନ୍ତି ନା ମାଟି ଟା ଟିକେ ତଳୁ ଉପର ମାଟି ଟା ଟିକେ ଘାସ ଘାସ ହେଯାଇଥା ଆଉ ହଳ କରିଦ ପରେ ଭ ମାଟି ଆସି ମାଟି ଶୁଣିପାରୁଛନ ମ୍ୟାଡ଼ାମ।
ହଁ।
ହଁ ତାପରେ ଖତ ଲଗେଇ ଦିଅନ୍ତି ମାଟି ଟିକେ ମାନେ କଣ ସାର ପାଇବା ବେଲିକା ଖତରେ ଟିକେ ଭଲ ଫସଲ ହୁଏ ଖତ କରିଦେଲେ ନାଇଁ କି।
ହଁ।
କୋଉ ଖତ ଦିଅନ୍ତି କି ଜାଣିଛନ୍ତି ମ୍ୟାଡ଼ାାମ।
ଗାଈ ଗୋବର ଆଉ କୁକୁଡା ଖତ ବି ଏବେ ଦଉଛନ୍ତି ବେଶୀ କୁକୁଡା ଖତ ଟା ମତେ ଭଲ ନୁହଁ ଗାଈ ଖତ ଟା ଭଲ।
ଗାହି ଗୋବରକୁ ବେଶୀ କମ୍ପୋଷ୍ଟ ଭରଆ କରିକି ସେ ଦିଅନ୍ତି ମାନେ ବର୍ଷ ଯାକ ଯୋଉ ଗୋବର ଥିବା ସେ ଗୋବର ଟା ଖ ରତରେ ପରିଣତ ହେଇଯାଏ ତାକୁ ଦିଅନ୍ତିନି ଗୋବର ହଉ ପାଉଁଶ ହଉ ଏସବୁ ଆଉ ତାପରେ କଣ ହୁଏ ନା ବିହନ ଯେଉ ରଖତବେ ତାକୁ କୁଣ୍ଡରେ ଟିକେ ଯେମିତି ମାଟି ସେଟା ଫସଫସିଆ ହେଇଯିବ ରଜ ଯିବ ଝିପିଝିପି ବର୍ଷା ହଉଥିବ ଆଷାଢା ଶ୍ରାବଣରେ ସେତେବେଳେ ଆମ ବିହନ ଯୋଉ ଥାଏ ପୁରୁଣା ବିହନ ତାକୁ କୁଣ୍ଡରେ ବଡ ବଡ଼ କୁଣ୍ଡରେ ଆମର ଯେତିକି ପରିମାଣରେ ଲୋକ ଖାଇବେ ଯେତିକି ଧାନ ଦରକାର ଯେତିକି ଚାଉଳ ହବ। ସେଇ ପରିମାଣର ତାକୁ ଭେଦାନ୍ତି ରାତିରେ ହେଲା ସେ ଦି ଦିନ ପାଣି ଖାଏ ଧାନ ଯଉ ବିହନ ଧାନ
ହୁଁ ହ ହୁଁ ହୁଁ।
ପାଣି ଖେଲା ଯଉ ଝୋଟ ଖାନଛ ବଡ ବଡ ଝୋଟ ସେ ଝୋଟ ଘରେ ପ ହୁଁ। ପୂରେଇକି ତାକୁ ସେମିତି ରଖିଦିଅନ୍ତୁ ମାନେ ଆଜି ପୁରରେଇଲା ମାନେ କାଳେ ଶୁଖା କି ତାପରେ ସଖାଳୁ ଟିକେେ ଚେକ୍ କରିବ ମାନେ ଟିକେେ ତଦାରଖ କରିବ ଯେ କାଳେ ଗଜା ହେଲାଣି କି ହେଲା ଅଧିକ ଗଜା ହେଲା ବି ଭଲ ନୁହେଁ ଭାଙ୍ଗିଯିବ ଅଳ୍ପ ଅଳ୍ପ ଗଜା ହେଇଥିବ ତାକୁ କାଢ଼ି ଦିଅନ୍ତ। ତାକୁ ମାନେ ସେ ଗଜା ଟା ବାନ୍ଧି ଦେଇଥିବ ନା ସବୁ ସବୁ ଧାନ କ ଗଣ୍ଠି ଗଣ୍ଟିକିଆ ବାନ୍ଧି ଦେଇଥିବ। ତାବ ଖେଳାନ୍ତି ହେଲା। ଗଜାକୁ ଖେଳେଇକି ପୁଣି ସେ କୁଣ୍ଡରେ ପୂରେକି ନିଅନ୍ତି ଯୋଉଠି ଖତ ବିଲ ଟା ପୁରା ପରିଷ୍କାର ହେଇଯାଇଥିବ ବୁଣିଲା ଟାଇପ ର ଗୋଟାଏ ବିଲ ଯୋଉ ବିଲରେ ପାଣି ପାଉଥିବ ସେଇ ବିଲ ରେ ସେମାନେ ବୁଣି ଦିଅନ୍ତି ତଳେ ପକେଇ ଦିଅନ୍ତି। ସେତିକି ଶ୍ରାବଣ ମାସ ସରି ଆସିଲା ବେଳକୁ ତଳିଟା ବନିଯା ତଳିଟା ଛୋଟ ଛୋଟ ଗଛ ମାନେ ଚାଖିଣ୍ଡିକିଆ ଗଛ ହେଇଯାଏ ହେଇଗଲା ପରେ ତାକୁ ଆମର ତ ପରିବାର ଜଣ ଦି ଜଣ ଲୋକ ଲୋକ ବି ନାହାନ୍ତି ଆମର ଲୋକ କରିବା ଲୋକ ଆସନ୍ତି ଓପାଡିବା ପାଇଁ ଲୋକ ସେଠୁ ସେ ତଳିକି ଯୋଉ ଗଛ ହେଇଥିବ ଧାନ ଗଛ ଛୋଟ ଛୋଟ ତାକୁ ଓୋପାଡାନ୍ତି ତାକୁ ସାଇଜ ରେ ରୋୋଇବା ପାଇଁ ବି ଲୋକ ଆସନ୍ତି ସେ ସାଇଜ ରେ ରୋଇକି ଧାଡିକି ଧାଡି କରିକି ସୁନ୍ଦର ଦେଖାଯିବ ଗୋଟେ ଫସଲ ଟିକେ ଭଲସେ ହବ ଗଛ ଗଛକୁ ରହିଲା ଟିକେ ଦୁର୍ବଳ ହେଇଯାଏ ନା। ସେଥିମ ସେ ଧଡ଼େ ହୁ ସେମ ଧ ଧ ଲଗ ଆପଣଙ୍କ ସେମିତି ନା ମ୍ୟାଡ଼ାମ୍।
ହଁ ଆମର ବି ଏ ସେ
ହଁ ତାପରେ ସେମିତି ଧାଡି ଧାଡ଼ିକ ଲଗାନ୍ତି ତାପରେ ଯାହା ଦରକାର ସାର ତାକୁ ପକାନ୍ତି ସିଏ ହେଇଯାଏ ପ୍ରାୟ ଚାରି ପାଞ୍ଚ ମାସ ଲାଗିଯିବ ଆଷାଢ ଶ୍ରାବଣ ଭାଦ୍ର ଆସୁନ କାର୍ତ୍ତିକ ମଘୁସୂୁର ବେଳକୁ ମାର୍ଗଶୁର ବେଳକୁ ପ୍ରାୟ ଧାନ ଟା ବିହନ ବନି ଯାଇଥିବ ଆଉ ତାକୁ ଆଣିକି ଅମଳ କରନ୍ତି ଏବେ ତ ଲୋକ ଆଉ ପଡୁନାହାନ୍ତି ମେସିନ ହେଲାଣି ବେଶିନି ଆଣକ ଅମଳ କରି ଧାନ ଦେଇ ଦେଉଛନ୍ତି ତାପରେ ଧାନୁ ମ ଚାଉଳଟା କେମିତି ହୁ କହିଲେ ଆପଣ
ଆମର ତ ଉଷନା ଚାଉଳ କରନ୍ତି ଅରୁଆ ଚାଉଳ ବି କରନ୍ତି। ଦି ପ୍ରକାରିଆ ଉସୁନା ଚାଉଳ ଯାହା କରନ୍ତି ତାକୁ ଗୋଟେ ଦିନ ବସେଇକି ପାଣିରେ ପକାନ୍ତି ତା ପରଦିନ ତାକୁ ପୁଣି ପଖାଳିକି ଶଖେଇ ଦିଅନ୍ତୁ ଆଉ ଅରୁଆ ଧାନ ତ ସେମିତି ଖରା ଦେଇକି ଶୁଖେଇକି ତାକୁ ଫେସି ଦିଅ ହଉ।
ହଁ ଭଲ ଲାଗେ କୋଉଟା ଖାଇବାକୁ ମ୍ୟାଡ଼ମ୍?
ଉଷୁନା ଚାଉଳ ଟା ଏ ଓଡିଶାବାସୀ। ଆମର ଟିକେ ଉଷୁନା ଚାଉଳ ଟା ଆମକୁ ଟିକେ ଭଲ ଲାଗେ।
ମାନେ ଦୈନ ଦୈନନ୍ଦିନରେ ଆମର ସବୁ ତ ବ୍ୟବହାର ଖାଦ୍ୟ ଆଉ।
ଖାଦ୍ୟ ନା ଭାତ
ହଁ ପ୍ରଧାନ ଖାଦ୍ୟ ଆଜ୍ଞା ହଁ ସେ ଯୋଉ ଚାଉଳ ଟା କହିଲି ମ୍ୟାଡ଼ାମ। ଏ ଚାଉଳ ହବା ପାଇଁ ବହୁତ ପରିଶ୍ରମ ଏ ଧାନ ଆଉ ଚାଉଳ ହବା ପାଇଁ ବହୁତ ପରିଶ୍ରମ କିନ୍ତୁ ଆଜିିକାଲି ପିଲା ଭାତ ଖାଇବାକୁ ଏତେ ପସନ୍ଦ କରୁନାହାନ୍ତି। ଭାତ ଟିକେ ଖାଇକି ଆଉ ଖାଇବେନି କିନ୍ତୁ ଯଦି ଚାମିନ କି ତା ଜାଗାରେ ପିଜା ବର୍ଗର ଦେଲେ ତାକୁ ପ୍ଲେଟ୍ ସଫ୍ ସଫା କରଦେବେ ହଁ କି ଆପଣଙ୍କ ପିଲା ଏମିତି କରୁଛନ୍ତି କି ମ୍ୟାଡ଼ାମ?
ହଁ। ଭାତ ଖାଇବାକୁ ରାଜି ହଉନାହାନ୍ତି।
ହଁ।
ୟିପି ଚାଉମିିନ ପାସ୍ତା ସ୍ତା ଏଇଗୁଡ଼ାତ ଖାଇବାକୁ
ଏବେ ଝିଅ ର ଯାହା ପାଇଁ ଭାରି ଖରାପ। ଆମର ସେ ମ୍ୟାଡ଼ାମ ଧାନ ଆପଣଙ୍କର କୋଉ କୋଉ ଧାନ ମିଳେ?
ଆମର ହଜାରେ ପଚିଶ ଯମୁନା ଆ ଆଉରି କେତେ ପ୍ରକାରିଆ ଧାନ ଅଛି। ଯେ ମୁଁ ତା ନାଁ ଜାଣେନି ଆଉ
ଆମର ମ୍ୟାଡ଼ାମ ଯୋଉ ହୁଏ ଆମର ଯୋଉ ହଜାର ପଚିଶ ଉପରେ ସେଇଟା ହୁଏ ଆଉ ଶାରଦ୍ଦ ହୁଏ ଦାଳ ହୁଏ। ଆଉ ବାସୁମତୀ ଯୋଉ କହିଲ ନି ଯୋଉ ବାସୁମତୀ ଧାନ ମ
ହଁ ହଁ ହଁ ତାକୁ ଓଡିଆରେ ପିମ୍ପୁଡି ବସା ଧାନ କୁହନ୍ତି।
ହଁ ମାସା ଭୋଗ ବି କେଇ କେଇ କୁହନ୍ତୁ ହୁଁ। ସେ ଧାନ ବି ହୁଏ ଆଉ ମୁଗ ବିରିଟା ବର୍ଷାଦିନ ନୁହଁ ନା।
ମୁଗ ବିରି କରୁଛନ୍ତି ଏପଟ କିନ୍ତୁ ଆମର କରୁନୁ।
ମୁଗ ବିରିରେ କଣ ବର୍ଷା ଦିନ ଚାଷ ସେ
ନା ନା ସେଇଟା ଶୀତ ଦିନେ ମୁଗ ବିରି କୋଳଥ ସବୁ ଶୀତ ଦିନେ।
ଖରିଫ ଫସଲ ସେଇଟା ନା କି। ଆଉ ଏଇ ଧାନ ହେବା ପାଇଁ ଯଦି ବି ବର୍ଷା ନହେଲା ଚାଷୀ ଚାଷୀଙ୍କର ଦୁଃଖ ମାନେ ଏଇ ରାତିରେ ବର୍ଷା ହେଇକି ଛାଡି ଯିବ ସଖାଳକୁ ମାନେ ଗଛ ପାଣି ପାଇଲା ସକାଳ ସୂର୍ଯ୍ୟ କି କିରଣ ପାଇଲା ସେ ବିଲ ବହୁତ ଭଲ ଫସଲ ହବ ଆଉ ଯଦି ଖାଲି ବର୍ଷା ହେଲା ବି ଦିନ ରାତିକିରି ସେ ଫସଲ ଉଜୁଡିଯିବ ଆଉ ଯଦି ଖାଲି ଖରା ହେଲେ ବି ମରୁଡି ପଡିଯିବ ନା କି।
ହଁ।
କିନ୍ତୁ ଚାଷୀଙ୍କର ଏଟା ବଡ ଚିନ୍ତା କେମିତି ରାତିରେ ବର୍ଷା ହେଉ ସକାଳକୁ ଛାଡ଼ିଯାଉ ଟିକେ ସୂର୍ଯ୍ୟ କିରଣ ପାଇକି ଉଷ୍ମ ହେଲେ ସେ ଗଛ ଗୁଡ଼ା ଭଲ ବଢ଼ିବ ଆଉ ଫସଲ ଭଲ ହେବ ନୁହେଁକି ମ୍ୟାଡ଼ମ୍।
ଆଜ୍ଞା।
ସେ ଯୋଉ ମୁଗ ବିରି କଥା କହିଲେ ତା ପାଇଁ କଣ ଏଁ ଧାନ ଭଳିଆ ପରିଶ୍ରମ କରିବାକୁ ପଡେ।
ନା ନା ତା ପାଇଁ ଅଳ୍ପ ପରିଶ୍ରମ।
ତା ପାଇଁ କଣ ନା ମଞ୍ଜି ପକ
ହୁଁ ବିଲ ହଳ କରିକିନା ମଞ୍ଜି ପକେଇଦେବେ ସେ ତାର ଆପେ ଆପେ ଗଜା ବାହାରି ଯାଏ ଯଦି ସେଇ ଗଛ ହେଲା ଟାଇମ ରେ ବର୍ଷା ହେଲା ତାହେଲେ ତ ଭଲ ଯଦି ବର୍ଷା ନହେଲା ତାହେଲେ ପାଣି ମଡେଇବାକୁ ପଡିବ ଆଉ।
ହଁ ତାପରେ ଏଇ ସାର ଆଉ ଔଷଧ ଟେ ପୋକ ଲାଗିବନି ବୋଲି ପ ପତ୍ର ମରିିବନି ହଳଦିଆ ପତ୍ର ହବନି। ତାପରେ ତାହାର କୋଉ କୋଉ ଉଁ ଔଷଧ ପଡିବ ମ୍ୟାଡାମ ଏ ପତ୍ରବିନ୍ଧା ରୋଗ ହୁଏ ନା କଣ।
ଆଧାର ଗୁରା ଅଛନ୍ତି ଧଳା ଧଳା ପୋକ ଲାଗିଯାନ୍ତି ଜଉ ପୋକ କୁହନ୍ତି। ତା ପାଇଁ ଆଉ ଗୋଟେ ଉଁ ଔଷଧ ଅଛି ସେଇଟା ପକାନ୍ତି। ତାପରେ ତାପରେ ଖାଲି ଫଳ ହବା ପାଇଁ ଔଷଧ ପକାନ୍ତି ଆଉ ତା ଦେହରେ ମୁଗ ବିରି ରେ ଏତେ ଔଷଧ ପଡେନି କିନ୍ତୁ ଧାନ ଦେହରେ ଅଧିକା ଔଷଧ ସାର ପଡେ।
ହାଁ ତାର ପତ୍ର ପାଚିଛି ଯୋଉ ଅନାବନା ଯୋଉ କହନ୍ତି ଆଃ ଅଆଁ କଣ କହିଲେ ହୁଁ ପତ୍ରପଡ଼ା ଆଉ ଯୋଉ ବଣ୍ଡିନିଙ୍ଗ। ଓ ଧାନ ଆଉ କଣ ଅଗାରି ଭଳିଆ ଗୋଟା କଣ ଉଠେ ତା କରକୁ। ଗଛକରରେ ବାଳୁଙ୍ଗା ଗଛ ଛୁରା ସେଗୁରା କୁ ଓଁ ମାନେ ଇଏ କରିବା ପାଇଁ ହଁ। କରିଚନ୍ତି ବିିଲ ବାଛା ହୁଏ। ଥରେ ଦି ଥର ଭିତରେ। ଆଉ ତାକୁ ସେ ବଛା ବଛି କରେ ଧାନ ପରିଶ୍ରମ ବୋହୁତ ମାନେ ଶୁଖେଇବାକୁ ଲୋକ ଦରକାର ତାକୁ ଗଦେଇବ ତୋଳିବ କୁଟେଇବ ଉଡେଇବ। ନାଇଁ କି? ତାପରେ କେତେ ସ ପରିଶ୍ରମ ପରେ ମୁଠା ହେଇ ଚାଉଳ କିନ୍ତୁ ଆମେ ଖାଇବା ପରେ ବି ଥାଳିରେ ମୁଠାଏ ଭାତ ଫୋପାଡିଲା ଯିଏ ଚାଷୀ ପରିଶ୍ରମ କରିଥିବ ତା ମନକୁ କଷ୍ଟ ଲାଗୁଥୁବ ଇଏ ଏତେ ଏତେ ଭାତ ଫୋପାଡି ଦୋଉଚନ୍ତି। ନାଁ କି ମ୍ୟାଡାମ୍? କେତେ କେତେ ଭାତ ନଷ୍ ଟ କରୁଚନ୍ତି। ଆଜିକାଲି ପିଲା ଆଉ ବୁଝି ପାରୁନାହାନ୍ତି ଯେ ଭାତ କେତେ ପରିଶ୍ରମରେ ଚାଉଳ ମୁଠା ହୋଉଚି। ଚାଷୀ କି ବୋହୁତ ଧନ୍ୟବାଦ ଚାଷୀ ନଥିଲେ ଆ ମଣିଷ ଖାଇବା କୁ ପାଇବେନି। ନା କି?
ଆଜ୍ଞା। ଆଜିିକା ଆଜିିକାଲିିକା ଛୁଆ ଉଠି ପାରୁନାହାନ୍ତି।
ହଁ ସେ ତାଙ୍କର ଫାଷ୍ଟ ଫୁଡ ଜଙ୍କ ଫୁଡ଼ ଏଗୁରା କାଉଚନ୍ତି ହଁ ଲିଲି ମା ଆ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା।
ମତେ ବି ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି।
ଖଚେ
ହଁ।